ହ୍ୟାଲୋ।
ହଁ ହ୍ୟାଲୋ।
ହଁ, କଣ କରୁଛ?
ହଁ, ନାଇଁ କିଛି ନାଇଁ ବାସ ଏମିତି ବସିଥିଲି। ତମେ କଣ କରୁଛ?
ମୁଁ ବି କିଛି ନାହିଁ ଏମିତି ରେ ବସିଥିଲି ଆଉ।
ଓହୋଃ।
ସନ୍ଧ୍ୟା ସମୟଟା ନା?
ହଁ।
ଆଉ ତମେ କଣ ସ
ହଉ। ନା ଖାଇବି ଏବେ ମୁଁ ଭାବୁଛି ଏବେ ଖାଇପିଇ କଣ ଗୋଟେ ବନିଇକି ମତେ ଇଛା ହଉଛି ଯୋଉ ପୁରୀ ତରକାରୀ କୁ ବୁଟର ଯୋଉ ତକା ମାନେ ହଁ ପୁରୀ କୁ ଯୋଉ ବୁ ବୁଟ ରୁ ତର୍କାରି ଆସେନି ବଡ ବୁଟ ସେଇଟା ବନେଇବାକୁ ଇଚ୍ଛା ହଉଛି ଯେ କିନ୍ତୁ ଏକୁଟିଆ ଏତେ ବନେଇବାକୁ କଷ୍ଟ।
ତମେ ପୁରୀ ତରକାରୀ କଥା କହିଲଳୁ ମତେ ଆଡେ ଭୋକ ଲାଗିଲାଣି। ମତେ ବି ଇଚ୍ଛା ହେଲାଣି ଖାଇବାକୁ କିନ୍ତୁ ଘରେ କିଏ ବନେଇକି ଦେବେନି ପରା।
ନାଇଁ ମୁଁ ବନେଇବି ଭାବୁଛି ମୁଁ ଏକୁଟିଆ ମୋ ଭାଇ ଆସିଲା ବେଳକୁ ରାତିରେ ଆଉ ଖାଇବ କିଏ ସେଥିପାଇଁ ମତେ ବନିଇବାକୁ ଇଛାହଉନି।
ଓହୋ ତମକୁ ମାଲପୁଆ ବନେଇ ଆସେ କିି?
ହଁ ହଁ ଆସେ।
କେମିତି ବନାଯାଏ ସେଇଟା।
ସେଇଟା ହ ବହୁତ ସହଜ ତମେ ତ ଏବେ ଗୋଟେ ଚୁଟକିରେ ଏମିତି ବନେଇ ଦେଇ ପାରିବ କାଟିକି ମାଏଁ ଗ୍ୟାସ ଲଗେଇବ କଇ ବସେଇଲେ ମାଲପୁଆ ହେଇଯିବ ଖାଇଦ
ଆରେ ହଁ ଆମ ଘରେ କଦଳୀ ବି ଅଛି ବୋଧେ ଟିକେ
ବିନା କଦଳୀରେ ବି ତମେ ବନେଇ ପାରିବ ମାଲପୁଆ।
ବିନା କଦଳୀ ରେ ବି କେମିତି ବନାଯିବ।
ବିନା କଦଳୀରେ ସେମିତି କିଛି ନାହିଁ କଦଳୀ ମୁଁ ତ କେବେ ମୁଁ ଯୋଉ ଗୋଟେ ଦି ଥର ବନେଇ ଚି ସେଇଟା ମୁଁ ଅଟାରେ ଖାଲି ଅଟାରେ ବନେଇଚି କାହିଁନା ମଇଦା ଫଇଦା ତ ମୁଁ କେବେ ଇ ମାନେ ସେଟାକୁ ବ୍ୟବହାର କରେନି ଖାଇବାରେ। କଂ କରିବ ନା ଅଁ ଟାଏଡ ନବ ହେ
ହଁ।
ଅଟାରେ ତମେ ପାନମଧୁରୀ ହେଲା ପାନମଧୁରୀ ଆଉ ଟିକିଏ ଟିକିଏ ଗୁଜୁରାତି ହେଲା ଆଉ ଚିନି ଆଉ ଲୁଣ ସ୍ଵାଦ ଅନୁସାରେ ପାନମଧୁରୀର ଯୋଉ ବାସ୍ନା ଟା ସେଠି ଖାଇଲା ବେଳେ ଲାଗିବ କି ଏଠି ପାନମଧୁରୀ ଟିକେ ଅଦ ପକେଇବା ତାକୁ ଗୁଣ୍ଡ କରିକି ହେଲା ଆଉ ଗୋଟା ଗୋଟେ ଟିକେ ଦେଇଥିବ ହେଲା।
ହଁ।
ତାପରେ ତାକୁ ଭଲସେ ତାକୁ ଫେଣ୍ଟିବ ଯୋଉ ଆମର ଗୋଟେ ଫେଣ୍ଟିବା ପାଇଁ ଆସ ସୁଚି ଗୋଟେ ଜାଲି ଜାଲି ଟାଇପର୍ ଏମତି ଉପରେ ଧରିବାକୁ ଥାଏ ଯେମିତି ଆମର ଡଙ୍କି ହେଲା। ସେମିତି ର ଗୋଟେ ଆସୁଚି ସେଇଟା ସେମିତି ଟାଇପ ର ଜାଲି ଜାଲି ହେଇ କଣ କହିଲ।
ଡାଲି ଚଲା କଥା କୋହୁଚ।
ଡାଲି ଚଲା ହଁ ସେମତି ସେମତି ସେଇଟାଇ ମାନେ ସେମତି ପ୍ରକାରର ବ କିନ୍ତୁ ସେଇଟା ନୁହଁ ସେଇଟା ନୁହଁ ଆଉ ଗୋଟେ। ହେଲା କେତେବେଳେ ହେଲେ ଦେଖେଇବି ତମକୁ ହେଲା। ସେଇଟାକୁ ତମେ ନେଇଯିବ ସେଇଟାକୁ ନେଇକି ପୁରା ଭଲସେ ଭଲସ ତାକୁ ଘାଣ୍ଟିବ ପୁରା ଘାଣ୍ଟିବ ତାପରେ ତାକୁ କୁ ଟିକେ ଟାଇମ ରଖିଦବ ହେଲା। ଦିନି ନୁହଁ ଶୋ ପକେଇ ଦି ଚାହିବ ତମେ ସୋଢା ପକେଇ ପାରିବ ଟିକେ ନହେଲେ ବି ଚଳିବ ସୋଢା ନ ପକେଇଲେ ବହୁତ ଭଲ। ତାକୁ ରଖିଦବ ହେଲା ଢାଙ୍କିକି ରଖିଦବ ତାପରେ ତେଲ ଲ କରିବ ଆଉ ଟିକେ କେମିତି ବେଶୀ ପାଣିଆ କରିବନି ହେଲା। ଯେମିତି ଚକୁଳି ଆମେ ବନଉଛେ ଯୋଉ ବରା ବନଉଛେ ନାଇ ବିରିର ବରା।
ହଁ।
ହାଲୋ ହଁ ବିରିର ବରା ବନେଇଲା ବେଳକୁ ଯେ କି ତାର ଯୋଉ ନଥାଏ ତାର ଭାଗ ମାପ ମାନେ ଏତିକି ଯଦି ରଖିବା ତାର ଇଏଟା ଘୋଳର ଇଏଟା କହିଲେ ବେଶୀ ପାଣିଆ କରିଦେଲେ ସେଟା ବରା ହବନି ଆଉ ବେଶୀ ଟାଣ କରିଦେଲେ ବରା ବି ଟାଣ ହବନି ହେଲା ନରମ ହବନି ତ ଟିକିଏ ତାକୁ ଟିକିଏ ମୋଟାଳିଆ ରଖିକି ସେ ଘୋଳ ଟାକୁ ରଖିବ ଅଟାର ଘୋଳ। ତାପରେ ବନେଇବ କଣ ନା ଯୋଉ ଚିନି ର ଶିରା ବନେଇବ। ଶିରାରେ ଟିକେ ଗୁଜୁରାତି ହେଲା ଗୁଜୁରାତି ଟିକେ ପକେଇକି ତାକୁ ଚିନି ଶିରା ବନେଇବ ପାଣି ପକେଇବ ଗ୍ୟାସ ରେ। ଆଉ ତାପରେ ଚିନି ପକେଇକି ତାକୁ ଭଲସେ ମିଶେଇକି ତାକୁ ଫୁଟିବା ପାଇଁ ଗୋଟେ ତାର ଦି ତାର ଆସିବା ତାକୁ ମାନେ ଟିକିଏ ଅଠା ଅଠା ଚିନିଟା ଲାଗିଲା ବଳକୁ ସେଟା ବନ୍ଦ କରିବ ବନ୍ଦ କରିକି ଏ ଠି ନା ଗରମ ଗରମ ମାଲପୁଆ ଛାଣିବ ହେଲା ସେଟା କଣ୍ କହିବ ନା ଡଙ୍କି। ଡଙ୍କି ସାହାଯ୍ୟରେ ତମେ ଡଙ୍କିଟେ ଗରମ ବେଲରେ ତାକୁ ଧୀର ମାନେ ଆଞ୍ଚଟା କମେଇବ ଜାଳଟା କମେଇକି ତାକୁ ଧୀର ଆଞ୍ଚରେ ଧିରେ ଢାଳିବ ଢାଳିଲା ପରେ ତାର ଗୋଟେ ଛୋଟିଆ ଆକାର ହେଇଯିବ ଏମିତି ପିଠା। କାକେରା ପିଠା ସେଇ ଆକାର ହେଇଯିବ ସେଇ ତେଲରେ।
ସଜନା।
ହଁ ହଁ ଗୋଲ୍ ଗୋଲ୍ ହେଇଯିବ। ତାପରେ କଣ ହବ ନା ତମେ ତାକୁ ଦି ସାଇଟି ଓଲଟେଇବ ଓଲଟେଇସାରିଲା ମାନେ ସେଇଟା ପୁରା ଟିକିଏ କେମିତି ଏଁ ଟିକିଏ ଉଁ ଉଁ ହେଇଯିବ ଟିକିଏନାଲି ନାଲି ହେଇଯିବ ସିଝିଯିବ ସେଟା କମ୍ ଆଞ୍ଚରେ ସିଝେଇବ। ତାପରେ ତାକୁ ଗରମ ଆଣିକି ଡାଇରେକ୍ଟ ସେ ଯୋଉ ଆମାନେ ସିଧା ଆଣିକି ପକେଇଦବ ସେଇଥିରେ ଯୋଉ ଚା ଯୋଉ ଇଏ ବସିନଥିବ ଆମର ଚିନି ର ଯୋଉ ବନେଇଥିବ ଶିରା ସେଇଥିରେ ପକେଇବ ହେଲା। ଗୋଟେ ଗୋଟେ ଗୋଟେ ଗୋଟେ କରି ସବୁପକେଇବ ଆଉ ତାକୁ ଆହୁରି ସମୟ ଛାଡିଦବ। ଯେମିତିକି ସେ ଶିରା ଟା ପୁରା ସେ ମାଲୁଆ ଭିତରେ ପୁରା ପଶିବ ହେଲା।
ତାପରେ ତମର ହେଇଗଲା ମାଲପୁଆ ତମେ ଆରାମସେ ଖାଇବ ଗରମ ଥଣ୍ଡା ଯାହାବି।
ବା ମୋ ପାଟିରେ ଏବେଠୁ ସ୍ଵାଦ ପଳେଇଆଇଲାଣି କେତେ ବଢିଆ ଲାଗିବନେହଁ। ଥରେ ମୁଁ ବି ଏମିତି ଚେଷ୍ଟା କରିଥିଲି ଥରେ କାକରା ବନେଇବା ପାଇଁ ହେଲା। କଣ କରିଥିଲି ମାନେ ମୁଁ ତ ଜାଣିନଥିଲି ଘରେ କଣ ହେଇଥିଲା କହିବି ସୁଜି ଥିଲା। ସୁଜି ଥିଲା ତ ମତେ ମନରେ ପଳେଇଲା କି? ତ ଅଛି କାକରା ବନେଇକି ଦେଖିନେବି କେମିତି ଲାଗୁଛି ବୋଲି କହିକିନା କଣ? ଗଲି ଖୋଜିଲି କୋଉଠି କାକରା ବନେଇବାର କଣ ରେସିପି ମିଳୁଚି କି କିଏ ବନଉଚନ୍ତି କି? ମିଳିଲା ଜଣେ କରିଥିଲେ କଣ କଲି ଆଉ ତାଙ୍କେ ଦେଖିଲି। ସେଠି ଭାଗ ମାପ କରିକିନା କେମିତି କେତିକି ସୁଜି କେତିକି ଚିନି କି କେତିକି? କଣ ପକଉଚନ୍ତି କେତିକି ପାଣିରେ କେତିକି କଣ ପଡୁଚ? ତ ସେଇ ହିସାବରେ ଫାଷ୍ଟ କଁ କଲି କରେଇ ବସେଇଦେଲି କରେ ବସ୍ ସେଇକିନା ଫାଷ୍ଟେ ପାଣିଟା ଗରମ ହେଉଚି। ହଁ ପାଣିଟା ତ ଗରମ ହଉଚି ଆଉ ପାଣି ଟିକେ ଗରମ କରିଦେଲି। ଆଉ ସେ ପାଣି ହିସାବରେ ସୁଜି କାଢିଦେଲି ସେଥିରେ ଟିକେ ସୁଜି ଟିକେ ପ କେ ଦେଲି ତାପରେ ସେମିତି ଟିକେ ଲୁଣ ପଡୁଛି ବୋଧେ।
ହଁ ସୁଜିରେ ଲୁଣ ପଡିବ। ଗୁଜୁରାତି ଗୋଲୁମରିଚର ଗୁଣ୍ଡ ପଡିବ, ତାର ଯୋଉ ସ୍ଵାଦ ଟା ଭଲ ଆସ ହୁଁ,
ହଁ ଚିିନି ଟିକେ ପକେଇଲି। ଆଉ ତାପରେ ଶୁଣିଥିଲି କି ଗୁଆ ଘିଅ ଜଣେ ଗୁଆ ଘିଅ ଟିକେ ସେ ଇଏ ପାଗ କଲା ପୂର୍ବରୁ ଯଦି ପ କ ପାଣିନେ ପଇଲେ ବହୁତ ଭଲ ବାସ୍ନା ଆସିବ, ବହୁତ ଭଲ ସ୍ଵାଦିଷ୍ଟ ସ୍ୱାଦ ଆଇବ ବୋଲି କହିଲେ ଗୁଆ ଘିଅ ଟିକେ ପ କେ ଦେଇଥିଲି। ତାପରେ ସେଥିରେ ଗୋଲମରିଚ ଟିକେ ଗୁଣ୍ଡ କରିକି ପକେଇଦେଲି, ଓ ଅଳେଇଚ ଗୁଣ୍ଡ ଟିକେ ପକେଇଦେଲି। ଆଉ ସେ ଯୋଉ ସୁଜି ରଖିଥିଲି ସୁଜି ଟିକେ ପକେଇଦେଇ ତା ପୂର୍ବରୁ ଚିନି ପ କେଇକି ଟିକେ ମିଶେଇ ଦେଇଥିଲି, ସେ ପାଗ ହେଇଗଲା। ପରେ ସେଇଟା କିଛି ସମୟ ରଖିଦେଲି ଥଣ୍ଡା ହବ ବୋଲିକି। ଥଣ୍ଡା ହେଲେ ତାପରେ ଯୋଉ ତୁରିଡା ଯେତେବେଳେ ହେଇଯିବ ଥଣ୍ଡା ହେଲେ ତାକୁ ଟିକେ ଚକୁଡିକି ତାକୁ କାକରାର ଇଏ ଦେବି ନା। ତାପରେ କଣ କଲି ପୁର ପାଇଁ କଣ ଭାବିଲି ପୁରରେ ତ କିଛି ନାହିଁ ନଡିଆ ଫଡିଆ କିଛି ନଥିଲା। ତ ଦେଖିଲି କ୍ଷୀର ଥିଲା, କ୍ଷୀରରେ ବନଉଚନ୍ତି ଛେନାରେ କେତେ ଜଣ ବନଉଚନ୍ତି ଦେଖିଲି, ତାପରେ କଣ କଲି କ୍ଷୀର ଟାକୁ ଛିଡେଇ ଦେଲି, ଛିଡେଇ ଦେଇକିନା ତା ଛେନାଟାକୁ ଅଲଗା କରିଦେଲି। ଅଳଗା କରିକି, ଲେମ୍ବୁରେ ଛିଡେଇଥିଲି ତ ଟିକେ ଖଟା ଲାଗିବ ବୋଲି ଭାବ ବିଲି ଆଘ ଛେନା ଟାକୁ ଧୋଇଦେବି ଭଲରେ ଖଟା ଅଂଶ ଟା ପଳେଇବ।
ହୁଁ।
ତ ଛେନା ଟାକୁ ଭଲରେ ଟିକେ ପାଣିରେ ଟିକେ ଧୋଇଦେଲି ଚିପୁଡ଼ି ଦେଲି। ତାପରେ କଣ କଲି ଅ, ସେଇଥିରେ କରେଇ ବସେଇଲି, କରେଇରେ ବସେଇଲି କୁ ଟିକେ ତେଲ ଗ ତେଲ ତ ଛାଡ ମୁଁ ଘିଅ ପକେଇଲି ଆଗ ବାସ୍ନା ଭଲ ଆଇବ ବୋଲି ଘିଅ ଟିକେ ପକେଇଲି। ଘିଅ ଟିକେ ପକେଇଲୁ ଘିଅ ଟା ବି ଯେତେଳେ ଗରମ ହେଇଗଲା, ଗରମ ହେଲୁର୍ ସେ ଟିକେ ଯେ ଗୋଲମରିଚ ପକେଇଲି। ଗ- ଗୋଲମରିଚ ଲାଷ୍ଟା ଆଡକୁ ପଡିବ ବୋଧେ ହଁ, ଗୋଲମଚ
ହଁ ଗୋଲମରିଚ ଟାକୁ ନାଇଁ ଆରମ୍ଭରେ ବି ପକେଇ ପାରିବ ଶେଷରେ ବି ପକେଇ ପାରିବ। ଗୋଲମରିଚ ଟା କଣ କି ଯୋଉଥିରେ ବି ପଡିଲେ ସେଟା ବି ସିଝିଲେ ମାନେ ସେ ଖାଇବାରେ ମିଶିଲେ ତାର ଯୋଉ ସ୍ଵାଦ ଟା ତାର ବାସ୍ନା ଟା ସବୁ ଆସେ।
ହଁ ତାପରେ ଛେନା ଟା ପକେଇଦେଲି, ଛେନା ଟା ପକେଇ କି ତା ହିସାବରେ ଚିନି ପକେଇକି ନା ଭଲରେ ଭାଜିଦେଲି। ସେଇଥିରେ ଟିକେ ଗୋଲମରିଚ ତାପରେ ଅଳେଇଚ ଟିକେ ଗୁଣ୍ଡ କରିକିନା ପକେଇଦେଲି। ତାପରେ ତାକୁ ସେଇଟା ପୁରା ଲାଲ୍ ରଙ୍ଗ ହେଇକିନା ଅ, ହେବା ଯାଏ ତାକୁ ଖରାରେ ଭଲରେ କଡ କଡ କରିକିନା ଭାଜିଦେଲି। ଯେ ଏତେ ବି କଣ କରଦେଲି ଟିକେ ନରମ ଥିଲା ଯାଏ କଲି। କଲା ପରେ ତା ପରେ ଯୋଉ ଯୋଉ ତୋମେ ମୁଁ ରଖିଥିଲି ଆଉ ସେଟାକୁ ଭଲରେ ଚକୁଡିକି ନରମ କରିଦେଲି ନରମ କଲା ପରେ ତାକୁ କାକାରା ରା ଗୋଲ୍ ଗୋଲ୍ ସେପ୍ ଦେଇଦେଲି ଫାଷ୍ଟ। ତା ଅ, ତାପରେ ଗୋଲ୍ ଗୋଲ୍ କରିଦେଲି ତାପରେ ମଝିରେ ଗୋଟେ କଣାଟେ କରିକିନା ସେ ଯୋଉ ଆମର ଯେତିକି ସବୁ ମୁଁ ସ ଛେନାର ଇଏ ବନେଇଥିଲି ପୁର ପୁର ତାକୁ ଭର୍ତ୍ତି କରିିଦେଲି। ଭର୍ତ୍ତି କରିଦେଲି ଗୋଲ୍ କରିକିନା ତାର କାକେରା ର ଅ- କାକେରା ପରି ବନେଇଦେଲି। ତାପରେ କଣ୍ କଲି କରେଇ ଟିକେ ବସେଇକି ନା ସେଇଥିରେ ତେଲ ପକେଇ ଦେଲି ତେଲ ପକେଇଲି ତାପରେ ତାକୁ କୁ ଉଁ -ତେଲ ଟାଗୁ ଟିକେ ଗରମ୍ ହେବା ଗରମ୍ ହେଲା ପରେ ସେତିକି ସବୁ ଯଉ କାକେରା ଜନ୍ତୁଣି ବନେଇ ନଥିଲି କି ସେ ଯାକ ସବୁ ପକେଇକି ନା ଯେ ମୁଁ କଣ ଭୁଲ୍ କରିଦେଇଥିଲି ଜାଣିଚ ନା ତ ଯଉ ଏଇ ଯଉ ଯନ୍ତୁଣୀ ବନେଇଲା ବେଳକୁ କେତିକି ଚିନି ପଡିବ ତାର କ୍ଵାଣ୍ଟିଟି
ଓହୋ ତାର ପରିମାଣ ନ ଜାଣିକି ଅଧିକ ପକେଇଥିଲ ନା କମ୍ ପକେଇଥିଲ?
କମ୍ ପକେଇ ଦେଇଥିଲି ଚିିନି ଟା ମାନେ ତାପରେ ମୁଁ ବହୁତ ଅଧିକ ଯନ୍ତୁଣୀ ବନେଇ ଦେଇଥିଲି ଆଉ ସେ ଯଉ ପୁର ବହୁତ୍ କମ୍ ବନେଇ ଦେଇ ଥିଲି। ତାପରେ ଘର ଲୋକ ସେତେବେଳେ କେହି ନଥିଲେ କି ନଥିବା ଟାଇମ୍ ରେ ମୁଁ ବନେଇଚି ଏଟା। ତାପରେ ଘରେ ଆ କହିଲେ ତୁ ଏଇଟା କଣ ବନେଇଚୁ ଏତେ ହବର ଜନ୍ତୁଣି କିଏ ବନେଇବ ଏଇଠି ବସିକିନା କା କେରା ଏତେ ହବର ବନେଇଚୁ ତୁ ପୁର ବି ନଥି
ହେଲେ ଭଲ ଲାଗିଲା କି ନାଇଁ ସ୍ଵାଦ ଥିଲା କି ନାଇଁ ସେ ପିଠାର?
ହଁ ଭଲ ତ ଲାଗିଥିଲା କିନ୍ତୁ ମିଠା ଟିକେ କମ୍ ହେଇଯାଇଥିଲା ଆଉ।
ମିଠା ବି କମ୍ ଖାଇବା ଦରକାର୍ ଆମ ପାଇଁ ମିଠା କମ୍ ଯେତିକି ଖାଇବ ସେତିକି ଭଲ। ଭଲ ଲାଗିଲା ତମ ସହିତ କଥା ହେଇକି ତମର ନୂଆ ଗୋଟେ ପିଠା ଶୁଣିକି ଛେନାବାଲା ପିଠା। ହଉ ବନେଇକି ଖାଇବି ତମକୁ ସ୍ୱାଦ ଟା କହିବି ହେଲା। ହୁଁ ରଖୁଚି।
ହଁ।